ହାଲୋ।
ଆଜ୍ଞା ସାର୍ ନମସ୍କାର।
ହଁ ଆଜ୍ଞା ନମସ୍କାର। ହଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ସବୁ ସେଇ ଜଗନ୍ନାଥଙ୍କ କୃପାରୁ ବହୁତ ଭଲରେ ଅ ଛୁ। ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆଜ୍ଞା ଆଜ୍ଞା ସମସ୍ତେ ଭଲ ଅଛୁ। ଆଉ ଆପଣଙ୍କ ସବୁ ଘରେ?
ହଁ ବହୁତ୍ ଭଲ ଅଛନ୍ତି।
ଆଚ୍ଛା ଆଚ୍ଛା। ଆଉ କଣ ଖିଆ ପିଆ ସରିଲା କି ନାଇଁ?
ନାଇଁ ଦିହିପରେ ଖରାବେଳେ ତ ମଧ୍ୟାହ୍ନ ଭୋଜନ ଖାଇଥିଲୁ। ଏବେ ଆମେ ଛାତ୍ରାବାସରେ ରହୁଛୁ ପ୍ରକୃତରେ। ତ ସେଥିପାଇଁ ଆମର ଏବେ ଖାଇବାକୁ ଦିଆଯାଉଚି ରା ତ୍ରୀ ଭୋଜନ ଦିଆଯାଉଚି ତ ଆମେ ଟିକେ ଲେଟ ରେ ଖାଉଚୁ। ଆଉ ଆଠଟା ସାଢ଼େ ଆଠଟା ଏମିତିରେ ଆଉ। କଣ ମାନେ ଯଦି ଜଲଦି ଖାଇଦବୁ। ତାହେଲେ ପୁଣି ରାତିରେ ଆଉଥରେ ଭୋକ ହୋଉଚି।
ହଁ ହଁ ନାଇଁ ସେଇଟା ବି ସତ କଥା ଆକା। ତାହେଲେ କେତେବେଳେ ଖାଇବା ଦଉଛନ୍ତି ନଟା?
ନାଇଁ ଏବେ ସାଢ଼େ ସାତରୁ ଖାଇବା ଷ୍ଟାର୍ଟ ହେଇଗଲାଣି। ଖାଇବା ଆରମ୍ଭ ହେଇଗଲାଣି। ଏବେ ହଁ ଆମେ ଯାହାଲେ ଏ କଣ ଏକାଡେମୀରେ ଟିକେ ମାନେ ସିନିୟର ଅଛୁ। ସେଥି ଥିପାଇଁ ଟିକେ ଲେଟ ରେ ଖାଉଚୁ। ଆଠଟା ସାଢେ ଆଠଟା ପାଖାପାଖି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆପଣଙ୍କର କଣ କେମିତି ଚାଲିଛି?
ହଁ ଆମର ବି ସେମିତି ଆମେ ବି ରଖୁଛୁ ଏମତି ଏକା ଗୋଟେ ଇଏରେ। ରେଣ୍ଟ ରେ ରହୁଚୁ।
ଆଜ୍ଞା।
ଏମିତି କି ଆମର ଚାଲିଚି ରୋଷେଇ ବାସ ଚାଲିଚି ଯେ ଆମର ବି ଖାଇଲା ବେଳକୁ ସେ ଦଶ ଟା ନଅଟା ହେମିତି ହେଇଯାଉଚି ଆଉ।
ତ ଆପଣ ମାନେ ନିଜେ ରୋଷେଇ କରୁଚନ୍ତି।
ଆଜ୍ଞା ଆଜ୍ଞା।
କେତେଜଣ ରହୁଛନ୍ତି?
ଆମେ ରହୁଛୁ ଚାରିଜଣ।
ମାନେ ପ୍ରତି ମାସରେ କେତେ କଣ ଭଡ଼ା ନେଉଛନ୍ତି? ଆଉ ଆପଣଙ୍କର ଖର୍ଚ୍ଚ କେମିତି କଣ ଯାଉଛି?
ହଁ ସେଇଟା ଘରୁଆକା ଆଣିବାକୁ ପଡୁଛି। ଏମିତି କେତେବେଳେ ନିଜେ କେତେବେଳେ କଣ କଲେ, ଏମିତି ଖର୍ଚ୍ଚ ଉଠେଇବାକୁ ପଡୁଛି ଆଉ ଉ ଉ।
ଆପଣ ବୋଧହୁଏ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି?
ଆଜ୍ଞା ଆଜ୍ଞା।
ହଁ ବହୁତ ବଢିଆ। ମାନେ କଣ ଓଡିଶା ସରକାର ଏଗ୍ଜାମ୍। ଓଡିଶା ସରକାର ଏଗ୍ଜାମ୍ ନାହିଁ?
ଆଜ୍ଞା ଆଜ୍ଞା।
ବହୁତ ବଢ଼ିଆ ତ ଏତେ ପର୍ଯ୍ୟନ୍ତ ଆପଣ ତ ଏତେ ପର୍ଯ୍ୟନ୍ତ ଆପଣ କଣ କଣ ଏଗ୍ଜାମ୍ ଦେଲେଣି?
ଆଜ୍ଞା ତୋ ଆମର ସେ ଓ ଡବଲ୍ ଏସ୍ ସି ର ଗୋଟେ ଦିଆହେଇଛି। ଆଉ ତ୍ରିପୁଲ ଏସ୍ ସି ର ଦିଟା ଦିଆ ହେଲା। ଏମତି କଟି ଯାଇଛି ଆଉ କଣ କରିବା। ସେ ପୁ ପୁଣି ଆଉ ଥରେ ଟିକେ ଚଲେଇଛୁ ଆଉ।
ହେବ ହେବ ଟିକେ ଟାଇମ୍ ଲାଗିବ କିନ୍ତୁ ବହୁତ ବହୁତ ଭଲ ହେବ। କଣ ପାଇଁ ନା ଆପଣ ଯେମିତି ଜାଣିଥିବେ ବହୁତ ମୂଲ୍ୟବାନ ମାନେ ଚାକିରୀ ଗୁଡାକ ଟିକେ ଲେଟ ରେ ହୁଏ ବିଳମ୍ବ ହୁଏ ଆଉ କିନ୍ତୁ ବହୁତ ଭଲ ସେ ହୁଏ।
ହଁ ଆଉ ଟିକେ ଚାଲିଛି ଚେଷ୍ଟା ଆଉ ଗୋ ଗୋଟେ ଦିଟା ହେଲାନି ବୋଲି ଭାଙ୍ଗି ପଡିଲେ ଆଉ ହବ କି?
ନାଇଁ ନାଇଁ ଆଜ୍ଞା ବିଲକୁଲ ନାହିଁ।
ହଁ। ହେଡ଼ା ମୋର ଧୈର୍ଯ୍ୟ ଧରିକି ଟିକେ ଆଉ ଥରେ ଟିକେ ପରିଶ୍ରମ କରିବାକୁ ପଡୁଛି ପଡିବ।
ହଁ।
ଦିନେ ନା ଦିନେ ନିଶ୍ଚୟ ତ ସଫଳ ମିଳିବ।
ସେଥିପାଇଁ ତ ନିଜର ଆତ୍ମବିଶ୍ୱାସ ଆତ୍ମ ଦୃଢ ବଳ ଦରକାର। ତା ବିନା କିଛି ହୋଇପାରିବ ନାହିଁ ଯଦି ଆପଣ ଗୋଟିଏ ଏକ୍ଜାମ ରେ ଏବେ ଫେଲ ହେଲେ ତାହଲେ ନେକ୍ସ୍ଟ ପରବର୍ତ୍ତୀ ଏକ୍ଜାମ ପାଇଁ ଆହୁରି ତାଠୁ ଡବଲ ପରିଶ୍ରମ କରିବା ପାଇଁ ପଡିବ ଯେତିକି ଆପଣ ନିଜର ପରିଶ୍ରମ କରିଥିଲେ ସେତିକି ତା ଠାରୁ ବହୁତ ଗୁଣ ପରିଶ୍ରମ କରିବାକୁ ପଡିବ। କଣ ପାଇଁ ନା ଆପଣ ଜାଣିଥିବେ ଏବେ କମ୍ ମାନେ ପ୍ରତିଯୋଗିତା କେତେ ବଢିଗଲାଣି।
ସେଥିପାଇଁ ଆଉ ହଁ ଗୋଟେ ପୋଷ୍ଟ ପାଇଁ ତ ପ୍ରାୟ ଦଶ ବାର ଜଣ ପୁରା ଇଏ ହେଉଛନ୍ତି
ଦଶ ବାର ଜଣ ରୂପି ଗୋ ଗୋଟେ ଗୋଟେ ଏକ୍ଜାମ ପାଇଁ ଦଶ ବାର ଜଣ କେତେ ଗୋଟେ ଏକ୍ଜାମ ପାଇଁ ହଜାରରୁ ଦି ହଜାର ଜଣ ମଧ୍ୟ ରହୁଛନ୍ତି।
ହଉଛି ତ ହଉଛି ଆ ଚାଲିଛି ପଢାପଢି ଟିକେ ଚାଲିଛି।
ତ ଆଜି ଆପଣଙ୍କର ରାତ୍ରି ଭୋଜନ ପାଇଁ କଣ ପ୍ରୋସାସ୍ ମାନେ ଭାବିଛନ୍ତି?
ତ୍ରି ଭୋଜନ ଆଉ ତ ଆରମ୍ଭ ହେଇନି ଆମର ଆଠଟା ହେଲେ ଆରମ୍ଭ ହବ ଆଉ ଏପର୍ଯ୍ୟନ୍ତ ଆମର ସ୍ଥିର ହେଇନି କଣ କରିବା ବୋଲି।
ତାହେଲେ ସମ ଆପଣଙ୍କ ପାଖରେ ଯୋଉମାନେ ସମସ୍ତେ ଅଛନ୍ତି ସମସ୍ତେ ବି ମାନେ ସରକାରୀ ଏକ୍ଜାମ ପାଇଁ ପ୍ରସ୍ତୁତ ହେଉଛନ୍ତି। ବହୁତ ବଢିଆ ବହୁତ ବଢିଆ ଆପଣଙ୍କ ସୁଖମୟ ଜୀବନ ଜଗନ୍ନାଥଙ୍କ ପ୍ରାଖ ପାଖରେ କାମନା କରୁ
ହଁ ସେଇଟା ତ ସବୁ ସେଇ ଜଗନ୍ନାଥଙ୍କ ପାଖରେ ସବୁ ତାଙ୍କେ ତ ସବୁ କରୁଛନ୍ତି ଯାହା କରିବେ ତାଙ୍କେ ଏକା କରିବେ ଆଉ ଆମ ହାତରେ କଣ ଅଛି।
ହଁ। ସେ ଜଗନ୍ନାଥଙ୍କ ପାଇଁ ଏବେ ମୁଁ ପୁରୀରୁ ବଞ୍ଚିକି ଆସିଛି।
ଆଚ୍ଛା ଆଚ୍ଛା ଆଚ୍ଛା।
ଏବେ ଆମେ ମୁଁ ବ୍ରହ୍ମପୁରରେ ରହୁଚି।
ଆଜ୍ଞା ଆଜ୍ଞା।
ସେଇ ପୁରୀରେ ଏବେ ଆମେ ଜଗା ଦର୍ଶନ ପାଇଁ ଯାଇଥିଲୁ ଡୋରି ଲାଗି ଯାଇଥିଲା ବୋହୁତ ଦିନ ପରେ। ତ ଯାଇଥିଲୁ ଦର୍ଶନ କରିବା ପାଇଁ ଆମେ ଦୁଇ ଜଣ ସାଙ୍ଗ ଯାଇଥିଲୁ।
ଆ ଯାହା
ତ ସେ ସାଙ୍ଗ ଯିଏ ଥିଲା ସିଏ ତାଙ୍କ ଘରେ କହିକି ଯାଇନଥିଲା।
ଆଚ୍ଛା ଆଚ୍ଛା।
ମୁଁ ବି ଆମ ଘରେ କହିକି ଯାଇନଥିଲି ଆମେ ଦିଇ ଜଣ ସେମିତି ପଳେଇଥିଲୁ। ଯେତେବେଳେ ଘରୁ କଲ କଲେ ମୁଁ କଣ କଣ ମିଛ କଥା କହିକି ମାନେ ବୁଲେଇଦେଲି କଥାଟାକୁ। କିନ୍ତୁ ତାଙ୍କ ଘରେ ଧରି ପକେଇଲେ ଯେ ତୁ କୁଆଡେ ଯାଇଚୁ। ଯାଇଚୁ ବୋଲି ଧରି ପକେଇଲେ କି ତାପରେ ସେମାନେ କହିଲେ କି ହୋଉ କୋଉମାନଙ୍କ ସହିତ ସେମାନେ ଆକଚୋଲି ତାକୁ ଟିକେ ମାନେ ଦ୍ୱନ୍ ଡାଉଟ୍ କରନ୍ତି ଯେ ତୁ ଝିଅ ନେଇକି ଯାଇଚୁ କି କଣ। ତ ସେଥିପାଇଁ ସେମାନେ କହିଲେ ତୋ ସାଙ୍ଗମାନଙ୍କ ସହିତ ଉଠିକି ଫଟୋ ପଠା। ସିଏ ପୁଣି କହିଚି ନା କଣ ଚାରି ପାଞ୍ଚ ଜଣ ସାଙ୍ଗ ଆମେ ଯାଇଚୁ ଏକାଠି ଦର୍ଶନ କରିବା ପାଇଁ। ଦେଖିଲା ବେଳକୁ ଆମେ ଦି ଜଣ ତ ଆମେ ତିନି ଚାରି ଜଣ କୋଉଠୁ ଆଣିବୁ ଆଉ। ତ ବାଟରେ ଯୋଉମାନେ ଯାଉଥିଲେ ତାଙ୍କୁ ଟିକେ ଠିଆ କରିକି କହିଲୁ ଭାଇ ଆମ ସାଙ୍ଗରେ ଗୋଟେ ପ୍ଲିଜ୍ ଫଟୋ ଉଠେଇ ଦିଅନ୍ତୁ।
ହଁ।
ଗୋଟ ଗୋଟିଏ ଫ ଫଟୋ ଚିତ୍ର ନେଇଯାଆନ୍ତୁ ଆଉ ଆଉ ଆମେ ଆପଣ ସବୁ ପାଖରେ ବୋହୁତ ଚିରରୁଣି ରହିବୁ କହିଲା ପରେ ସେମାନେ ଆମ ସହିତ ଗୋଟିଏ ଫଟୋ ନେଲେ ଆଉ ଆମେ ତାଙ୍କୁ ଏସ୍ ସେଇ ଗୋଟିଏ ଫଟୋ ତାଙ୍କ ପରିବାର ଲୋକଙ୍କୁ ପଠେଇଲୁ ତାଙ୍କ ପରିବାର ଲୋକ ମଧ୍ୟ ରାଜି ହୋଇଗଲେ ହୋଉ ବୁଲାବୁଲି କରିକି ଆସ ହଁ।
ଓହୋ ଗଲା ଏଇ ହୁଁ କହିକି ଯିବାଟା ଭଲ ଥିଲା କାହିଁକିନା ନ କହିକି ଗଲେ ଆଜି କାଲି କେତେ କଣ ହୋଉଚି।
ହଁ ସେଇଟା ବି ସତ ଆଜ୍ଞା।
ହଁ କାହିଁକିନା କହିକି ଯାଇଥିଲେ ଘରଲୋକ ବି ଜାଣିବେ ନା। ତମେ ନ କହିକି ଯାଇଥିବ ଯଦି ହଠାତ କଣ ହେଇଯିବ ବୋଲେ ସେଇଟା ବି ଘରଲୋକଙ୍କୁ ବୋହୁତି ପ୍ରୋବ୍ଲେମ ହେବ ନା ନାଇଁ?
ହଁ କଣ ପାଇଁ ନା ଆମର ଅଚାନକ ପ୍ଲା ଅଚାନକ ମାନେ ଯୋଜନା ହୋଇଗଲା। ଯେ ଏମତି ଆମେ ଶୋଇଥିଲୁ ଆମର ହଠାତ୍ ଖରାବେଳେ ଶୋଇଥିଲୁ ହଠାତ୍ ଇଚ୍ଛା ହେଲା କହିଲୁ ପୁରୀ ଯିବା ସାଙ୍ଗେ ସାଙ୍ଗେ ବାହାରିଲୁ ସାଙ୍ଗେ ସାଙ୍ଗେ ପୁରୀ ଚାଲିଲୁ।
ଅହ ହୋ।
ତ ଫୁଣି ଘରେ କହିବା ପାଇଁ ଟିକେ ଟାଇମ ସମୟ ଦରକାର ପଡିଥାନ୍ତା ତ ସେଥିପାଇଁ ଆମେ ଭାବିଲୁ ନାଇଁ ଘରେ କହିବାନି। ଆସେ ଆଉ ଘରେ ବି ଜାଣିବେନି କିନ୍ତୁ ସେଇଟା ମୋର ବଡ ଭୁଲ ହେଇଗଲା।
ହଁ ପା।
ଯଦି ଘରଲୋକଙ୍କୁ ସେ କଥା ଜଣା ପଡିବ ଘର ଲୋକ ଆମ ତ ଓପରେ ପ ମାନେ ପରବର୍ତ୍ତୀ ସମୟ ପାଇଁ ଭରସା କରିପାରିବେ ନାହିଁ।
ହଁ ହଁ ଏଟା ବି ସତ। ଏବେ ଭଲ ଅଛନ୍ତି ବର୍ତ୍ତମାନ ପାଇଁ।
ହଁ ବୋହୁତ ଭଲ ଅଛି।
ଆଛା ଆଛା। ଆଉ ଘରେ ସବୁ କଣ ଚାଲଚି?
ହଁ ଘରେ ସମସ୍ତେ ବୋହୁତ ଭଲରେ ଅଛନ୍ତି ଆଉ ମୁଁ ତ ଛାତ୍ରାବାସରେ ଆପଣ ଯେମିତି କହିଲେ ମୁଁ ଛାତାବାସରେ ରହୁଚି। ଘରେ ବୋଉ ବେଳେ ବେଳେ ସେମିତି ମାନେ ବେଳେ ବେଳେ କଣ ସକାଳୁ ଗୋଟେ ଥର ଦିହପରେ ଗୋଟେ ଥର ଆଉ ରାତିରେ ଗୋଟିଏ ଥର ତିନି ଥର ଦିନକୁ ଘରକୁ କଲ୍ କରିକି ମାନେ ଦିନ୍ ମାନେ ନିଜ ବିଷୟରେ ଜଣେଇବାକୁ ପଡୁଚି।
ହଁ ନାଇଁ ସତ ନିଶ୍ଚୟ ସେଟା ଜଣେଇବା କଥା କାହିଁକିନା ତମ ଘରେ ବି ବ୍ୟସ୍ତ ହେଇଯିବେ। ଫୋନ୍ ଫାନ୍ ନ କଲେ ବି।
ଘର ଲୋକ ବି ଆମ ପାଇଁ ବୋହୁତ ଚିନ୍ତା କରୁଛନ୍ତି ନା। କେମିତି ଆମେ ଗୋଟେ ସରକାରୀ ଚାକିରି ପାଇକି ଜଲଦି ହେଲେ ତାଙ୍କର ବି ଭରଣ ପୋଷଣ କରିବା।
ହଁ ହଁ। ସେଟା ସମସ୍ତଙ୍କର ଥାଏ ସେଟା ଆଶା ଆମ ବାପା ମାଆଙ୍କର।
ମାନେ ଦିନ କୁ ଦିନ ମାନେ ତାଙ୍କ ସେମାନଙ୍କର ଅ ବୟସ ବଢି ବଢି ଯାଉଛି। ବୟସ ବଢିବା ସହିତ ସେମାନେ ମଧ୍ୟ ଶାରୀରିକ କର୍ମ ପାଇଁ ଅକ୍ଷମ ହେଇଯାଉଛନ୍ତି।
ହଁ।
ସେଥିପାଇଁ ତାଙ୍କୁ ବି ବହୁତ ପ୍ରକାର ମାନେ ସପୋର୍ଟ ଦରକାର ସାହାଯ୍ୟ ଦରକାର। ଯେମିତିକି ପଇସା। ଯେମିତିକି ପଇସା ସ ପଇସା ର ହଉ କିମ୍ବା ବଳର ହଉ ତାକୁ ଯେମିତି ହେଲେ ବି। ସାହାଯ୍ୟ ଦରକାର।
ହଁ ନିଶ୍ଚୟ ନିଶ୍ଚୟ। ହଁ ସେପଟେ ଆମର ପାଗ କେମିତି ରହୁଛି ବର୍ଷା ବର୍ଷା ହଉଛି।
ନାଇଁ ଆଜି ତ ଖରା ଦିନ ଯାକ ବହୁତ ଜୋର ଖରା ହୋଇଥିଲା ତାପରେ ସନ୍ଧ୍ୟା ବେଳକୁ ଏବେ। ଜୋରେ ବର୍ଷା ଏବେ ବି ଢାଙ୍କିକି ଅଛି ବିଜୁଳି ଜୋରରେ ଟିକେ ହଉଛି। ଆଉ କେତେବେଳେ ବି ବର୍ଷି ପାରେ କିନ୍ତୁ ଜୋରେ ବଢିଆ ପବନ ହଉଛି ବହୁତ ଥଣ୍ଡା ଲାଗୁଛି।
ଓ ଥଣ୍ଡା ହଉଥିବ ଆଉ।
ଭଲ ହେଲା ଦି ଦୁଇ ଦିନ ଭଲ ହେଲା କଣ ପାଇଁ ନା ଦୁଇ ଦିନ। ଦୁଇ ଦିନ ତିନି ଦିନ ହେଲାଣି ଅ ବର୍ଷା। ସଫା କରିକି ଥିଲା ତ ଆମର କିଛି ପ୍ୟାଣ୍ଟ ସାର୍ଟ ଶୁଖୁନଥିଲା ପ୍ୟାଣ୍ଟ ସାର୍ଟରୁ ବହୁତ ଦୁର୍ଗନ୍ଧ ବାହାରୁଥିଲା।
ଆଉ ଆଜି ତ ଖରା ହେଇଥିବ ବ ପୁରା ଶୁଖି ଯାଇଥିବ ଆଉ।
ହଁ।
ଆମର ବି ଏପଟେ କାଲି ନୁହଁ ତ ପହର ଦିନ ଟିକେ ବର୍ଷା ପଡିଲା। ଦେଇ କାଲି ମେଘ ହେଇକି ରହିଲା ଆଜି ବି। ଦିନ ବେଳା ଖରା ହେଲା ସନ୍ଧ୍ୟା ରୁ ଟିକେ ମେଘ ହେଇକି ଥିଲା ଏବେ ବର୍ତ୍ତମାନ ପାଇଁ ସବୁ। କ୍ଲିୟର ହେଇଛି ଆଉ।
ଆମଟେ ମେଘ ଢାଙ୍କିକି ଅଛି କେତେବେଳେ ବି ବର୍ଷି ପାରେ ଜୋରେ ବିଜୁଳି ବି ମାରୁଛି।
ହଁ ହଁ ନାଇ ବର୍ଷା ଫର୍ଷା ପଇଲେ ବି ଭଲ କାଇଁକିନା ଟିକେ ଥଣ୍ଡା ହବ।
ହଁ।
ନହେଲେ ପୁରା ଗରମ ରେ ଆଉ ରହି ହଉନି ନା।
ବର୍ଷ ଦିନ ଆସିଲାଣି ଯେମତିହେଲେ ବର୍ଷା ‌।
ହଁ ହଁ। ଆ ବର୍ଷା ଦିନ ଆସିଲା ଯେ ବର୍ଷାଆଉ ଆସୁଚି କଣ ବର୍ଷା ଦିନିଆ ବର୍ଷା ହଉଛି କି। ଏ ସା କାଳ ବୈଶାଖୀ ଆସିଲା ପରେ ଆସୁଚି ବା।
କାଳବୈଶାଖୀରୁ ମନେ ପଡିଲା ଏଇଗୁଡାକ ବି ମଧ୍ୟ ବହୁତ ଦୁଖ ମାନେ ଦୁଃଖ ଦେଇ ଆସୁଛନ୍ତି ସମସ୍ତେ।
ଏ ହେ। ହଁ ପରା ଏବେର ବର୍ଷା ହେଲେ ଦେଖୁନ ପୁରା ଲାଇଟିଙ୍ଗ୍ ହଉଚି ଘଡଘଡି ହଉଚି। ଆଉ ଶାନ୍ତିରେ ହେଲେ ବର୍ଷା ହଉଛିକି ଆଡେ ପବନ ହଉଛି।
ଏବେ ମୁଁ ଏବେ ମୁଁ ଏଇ ଦୂରସଞ୍ଚାର ଯନ୍ତ୍ର ସାହାଯ୍ୟରେ ଦେଖୁଥିଲି ଯେ ଆପଣଙ୍କର ଆପ। ଆପଣଙ୍କର କନ୍ଧମାଳ କି। ହଁ ସେ କନ୍ଧମାଳ ଏ ଅଞ୍ଚଳରେ ଜଣେ ମାନେ ଗୋଟଏ ମେଣ୍ଢା ଚରିବାକୁ ଯାଇଥିଲା ଗୋଟିଏ। ଚାଷୀ ତ ସେ ମେ ଚଡଚଡି ମାରିଲା ଯେ ଘଡଘଡି ଚଡଚଡି ମାରିଲା। ତ ତାର ଚାରିଟି ମେଣ୍ଢା ଏବଂ ସେ ଲୋକ ମଧ୍ୟ ମରିଗଲା।
ସେଇଟା ପରା କଣ କରିବ କଣ।
ସେ ନିଜ ପେଟ ପୋଷିବା ପାଇଁ ନିଜର କାମ କରୁଥିଲା କିନ୍ତୁ ପ୍ରକୃତିର ଶିକାର ହୋଇଗଲା।
କଣ କରିବା ସେଟା ତ। ପ୍ରକୃତିର ନିୟମ ଆଉ କଣ କରିବା ଆମେ ହେଲେ କଣ କରିବା କାଇଁ କୁହ। ଏମିତି ହଉଛି ଆଉ ଏପଟେ ବି ସେତେବେଳେ ଟିକେ ଘଡଘଡି ହଉଥିଲା।
ହଁଁ ହଁ।
ତାପରେ ଏବେ ଟିକେ କ୍ଲିୟର କରିଚି ଆମ ଆରେ ବର୍ଷା ଫର୍ଷା ହବନା କଣ ଅଉ ଏପଟେ ବର୍ଷା। ତାହେଲେ ବି ବର୍ଷା ନହେଲେ ବି ଥଣ୍ଡା ରହୁଛି ପାଗଟା ମାନେ ବ। ବର୍ଷା ହେଲେ ଆଉ ଟିକେ ଭଲ ଲାଗିଥାନ୍ତା ଆଉ।
ହଁ ହଁ ନିଶ୍ଚୟ ଯେମିତି ହେଲେ ବି ବର୍ଷାକୁ ସମସ୍ତେ ଆତୁରେଇକି ଅନେଇକି ବସିଚନ୍ତି।
ହଁ ପରା।
ଯୋଉ ଗରମ ହୋଉ ଦି ଦୁଇ ଦିନ ହେଲା ଏ ତ ବର୍ଷା ପାଗ ତିନି ଦିନ ହେଲାଣି ବର୍ଷା ପାଗ ହେଇକି ଥିଲା। କିନ୍ତୁ ଆଜି ଗୋଟିଏ ଦିନ ଖରା ହେଇଗଲା ଜେ ଜାଳି ପୋଡି ଦେଲା ଦେହ ଯେମିତି ଏଁ ବହୁତ ଦିନ ହେଲାଣି ଖରା ହେଉଚି ସେମିତି ଲାଗିଲା।
ହଁ ପରା ସେମିତି ତ ହଉଚି ଆଉ କଣ କରିଆ ବର୍ଷା ଫର୍ଷା ଟିକେ ନ୍ତି ହେଲେ ଟିକେ ଥଣ୍ଡା ଲାଗିବ ନିଜକୁ ବି ଭଲ ଲାଗିବ।
ହଁ।
ହଉ ହଉ ହଉ ଠିକ ଅଛି ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥ ଥା ହେଇକି ବହୁତ ଭଲ ଲାଗିଲା ହଁ ହଁ ଧନ୍ୟବାଦ। ଆଉ କଥା ହେବା କେତେବେଳେ ଆଉ।